ଓ। ହ୍ୟାଲୋ ମା ଜୟଗୁରୁ ଶୁଭିଲା।
ହଁ ଶୁଣା ଯାଉଛି ଏବେ
ହଁ ମା ଶୁଭାଗଲା ଆଉ କଣ କରୁଥିଲେ?
ଏଇଠି ନାସ୍ତା ପାଣି ସାରିକିରି ଏବେ ରୋଷେଇ
ଆଛା ଆଛା ଅହ। ଅ ଆମେ ଏଠି ଟିକେ ଦହିବରା ଟିକେ ଖାଇଲୁ। ଖାଇକି ବସିଥିଲୁ ଆଉ। ଆସିକି ଗାଧୁଆ ପାଧୁଆ ସାରିକି ବସିଥିଲି।
ହଁ ହଁ ମେଡି କାଲ୍ ଆସିଲେ ନାଇଁ ଦହିବରା ବନେଇଥିଲେ ନା କିଣିଥିଲେ?
ଆଜ୍ଞା।
ଦହିବରା ବନେଇଥିଲେ ନା।
ନାଇଁ ନାଇଁ ଆମର ଜଣେ ସାଧା ଭାଇ ଗୁରୁ ଭାଇ ଜଣେ ଅଛନ୍ତି ତ ଏଇଠି କଟକରେ ଆସିଲେ ମୁଁ ଟିକେ ଦହିବରା ଟିକେ ଖାଇବାକୁ ଭଲ ପାଏ ତ ମାକୁ କହିଲି ମଗେଇଦିଅ। ଆଜ୍ଞା ନାଇଁ ନାଇଁ କିଣିକି ଆଣିଲୁ ଏଠି ଆମର ଜଣେ ଗୁରୁ ଭାଇ ଅଛନ୍ତି ତ ସେ ଭଲ ଦହିବରା ବନାନ୍ତି ତ ହୁଁ ହୁଁ ହୁଁ। ଭଲ ଲାଗିଲା ଖାଇଦେଲୁ। ହୁଁ ହୁଁ। ଆଉ ଖାଇକି ଟିକେ ବସିଥିଲୁ ସେ ଭାଇ ଗଲେ ଟିକେ ଲାଟିନ୍ ଗଲେ ତ ଅଛୁ ହେଇକିନା ବୁଧବାର ପୁଣି ଥରେ ଡ୍ରେସିଂ କରିବେ ପରେରେ ଭାଇ ଆମର ବ୍ୟସ୍ତ ପୁରା ବସିବା ଲୋକ ନୁହଁ ତ ସେଥିପାଇଁ ପୁରା ବ୍ୟସ୍ତ ହୁଁ ସବୁବେଳେ ଚାଲିଥିବ ହାତ ଗୋଡ ମା
ହାତ ଗୋଡ ନାଇଁ ଓ ଘରକୁ ଯିବା ପାଇଁ ବ୍ୟସ୍ତ
ହଁ ହଁ ହଁ। ମୁଣ୍ଡ ଖରାପ ସେ ବଡ ପୁତୁରା ଆଣିଥିଲା କାର କାରରେ ନେଇକି ଘର ପାଖରେ ଛାଡି ଦେଇଗଲା ମାଆଙ୍କ ଘରେ ଆଉ। ଏଇଠି ପାଖ ଅଛି ତ ଟିକେ ଭଲ ହବ କେତେବେଳେ କଣ ଅସୁବିଧା ହେଲେ ଟିକେ ପଳେଇଲୁ ମେଡି ବୁଝିଲ ଆଉ ସେଠୁ ଆସିଲା ବେଳକୁ ତକଲିଫ ନା।
ନାଇଁ ବହୁ ଦୂର ହେଇଯାଉଛି ନା ତିନିଶହ ଚାରିଶହ କିଲୋମିଟର ହେଇଯିବ।
କହିଲି ନା ନା ଏଠି ଟିକେ ରହିଯିବା ତାପରେ ଭଲ ଲାଗିଲେ ନହେଲେ ଯଦି କହିବେ ତମେ ଯାଇକି ପୁଣି ଥରେ ଆସିପାରିବ?
ଆସିପାରିବ ବୋଲେ ତାହେଲେ ସେଟା ହବ ଆଉ ନାଇଁ ନାଇଁ ଷ୍ଟିଜ ଆଉଥରେ ହେଲା ପର୍ଯ୍ୟନ୍ତ ସେଇ ପର୍ଯ୍ୟନ୍ତ ରୁହନ୍ତୁ। ତାପରେ ଦେଖିବେ ଆଉ ସେ ସେମିତି ବ୍ୟସ୍ତ ହେବେ ହେଲେ ବି ତମର ତ ଦେହ ଭଲ ନାହିଁ ଆଉ
ଓ ହଁ ସେ ଭାରିି ବେସ୍ତ ସେ କେବେ ବସିବା ଲୋକ ନୁହଁ ତ ସବୁବେଳେ ହାତ ଗୋଡ ଚାଲିଥିବ। କାମରେ ମା ଠାକୁରଙ୍କ ଦୟାରୁ ସେ ସୁସ୍ଥ ହେଇକି ସବୁବେଳେ ଥାଆନ୍ତୁ ଏମିତିଆ ବୁଝିଲେ କି ନାହିଁ?
ନାଇଁ ନାଇଁ ସିଏ ଯାହାର ହାତ ଗୋଡ ପୁରା ଚାଲିଥିବ ନା ସିଏ କେବେ ବି ବସି
ହଁ ବା ସେ ବସିଗଲେ ପୁରା ଚିଡ୍ ଚିଡା ହେବେ ମୁଁ କହିଲି ନାହିଁ ତୁ ପୁରା ଦେହ ସୁସ୍ଥ ହଉ ତାପରେ ତମେ ଚିନ୍ତା କରିବ। ଆଉ କିଛି ନାହିଁ। ଆଉ ଆଜି ରନ୍ଧାବଢା କଣ ମା? ମାନେ ଆପଣଙ୍କର କଲ ଟା ଟିକେ କମ ଶୁଭୁଛି କାହିଁକି।
ଓହୋ।
ସାଉଣ୍ଡ କମ କରିଛନ୍ତି ବୋଧେ
ନାଇଁ ନାଇଁ ଏବେ ଶୁଣାଗଲା ଏ ହଁ ରନ୍ଧାବଡା କଣ ଚା ଜଳଖିଆ କରିକିରି ବସିଥିଲି।
ଏ ରନ୍ଧାାବଡା ଭାତ ବସିଛି ଆଉ ଡାଲି ଲି ହବ ଟିକେ ଆଜି ରୋଷେଇ ଭାତ ଭାତ ଡାଲି ସଜନା ଶାଗ ଆଉ ଟିକେ ମିକ୍ସ ତରକାରୀ କରିଦେଇଛି ଯେମିତି ସବୁ ପରିବା ପକେଇକି ଆଉ।
ଆଚ୍ଛା ଆଚ୍ଛା।
ନ୍ତୁଳା ନୁଁ କି ଏ ନୁହଁ କରି ପାଉଡର ଟିକେ ପକେଇ ଦେଇ
ଆଜ୍ଞା ଆଜ୍ଞା।
ଭାତ ଟା ଟିକେ ମୁ କାଠ ଚୁଲା ରଖିଛି ତ ମ କାଠ ଚୁଲା ର ରଖିଛି ତ ସେଥିପାଇଁ ଟିକେ ବସେଇଛି ଇଏ ଆଉ।
ଆଚ୍ଛା ଆଚ୍ଛା ନା ଭଲ କାଠ ଚୁଲାର ରୋଷେଇ
ଏଇ ଭାତ ଟା ଖାଲି ବସାଏ। ଭାତ ଟା ବସାଏ ତାରି ଉଠାଣି ଯଦି ପୋଡ଼ା ପୋଡ଼ିି ଖାଇବାକୁ ଇଚ୍ଛା ହବ ତାହେଲେ ଟିକେ ପୋଡ଼ି ଦିଏ ଆଉ।
ନା ବଢିଆ ନା ଆମର ସେଇଗୁଡା ସବୁ ଦେଶୀ ଖାଦ୍ୟ ପୁରା ଭଲ ମା ବୁଝିଲେ କି ନାଇଁ ଆଗରୁ ମାଟି ହାଣ୍ଡି ରେ ରୋଷେଇ ହଉଥିଲା। କେତେ ମାନେ ଲୋକମାନେ ବହୁତ ସୁସ୍ଥରେ ରହୁଥିଲେ ଏବେ ଏବେ ଯୋଉ ଖାଦ୍ୟ ପେୟ ମା ଖାଇଲା ବେଳକୁ ମାନେ ଶରୀର ପୁରା ଅସୁସ୍ଥ।
ସବୁ ଆମ ଦେହକୁ ଯାଉଛି ନା ଆଉ ଅଲଗା ଅଲଗା ଜିନିଷ ସବୁ ଆଉ ବାସନ ବା
ମାନେ ମୋ ବୋଉ ରୋଷେଇ କରିଦବ ଖାଲି ଆଳୁ ବାଇଗଣ କ ସଜନା ଛୁଇଁ ଆଉ ବଢ଼ି ଏତେ ସୁ
ସନ୍ତୁଳା ନାଇଁ ଡାଲି ଦରକାର ଦରକାର ନାହିଁ ସିଏ ଟିକେ ପାଣି ପାଣି ହେଇଥିବ ସନ୍ତୁଳା ଟାଇପ ର ଆଉ।
ବେଶୀକରି ମୋ ବଡ ବୋଉ ରାନ୍ଧେନା ମା ଖାଲି ସଜନା ପତ୍ରର ଶାଗ। ସେଇ ହାଣ୍ଡି ମାଟି ହାଣ୍ଡିରେ ଏମତି ଏମିତି କରିଦବ ସେ ଆହୁରି ବଢିଆ ହଁ ଛଡ଼େଇ ଦେଇଥିବ ସେଇଗୁଡ଼ା ସବୁ ଆଗକା ରୋଷେଇ କ ମ ଆମେ ସବୁ ଖାଇଛୁ ଆଉ ଏବେ ତ
ତାପରେ ଏଇ ଯୋଉ ସେ ଡଙ୍କା ଥାଏ ନା ଯୋଉ ବାଡ଼ି
ହଁ ହଁ ଆମର ନଡିଆର ଡଙ୍କେଇ ବ ବନା ହେଇଯାଇଥାଏ ବୁଝିଲ।
ନଡ଼ିଆ ଚଢେଇ ମୁଁ ବି ଜାଣିଛି ମୋ ମା ବି ତାଙ୍କ ଘରୁ ଆଣିଥିଲେ।
ସେଇଗୁଡା କାହିଁ ସେଇଥିରେ ବିରି ଡାଲି ଘୋଟି ଦେବ ଯେ ମ ମାନେ ଫୁଟଣ ପକାଇକି ଫୁଟାଇ ଦେବେ ବାସ୍ନା ହୁଏ ଆଉ ସେ ରୋଷେଇ କାହିଁ ଆଉ ସେ ଯୁଗ ବି ନାହିଁ।
ଯୋଗ ବି ନାଇଁ।
ଏବେଣି କି ବହୁତ ହୁଏ ଦେହ ଖରାପ ହୁଏ କାହାର କଣ ବାହାରିଲାଣି।
ସେଇ ତ ସେତେବେଳେ କିଛି ବି ମାନେ ରୋ
ହୁଁ ମୁଁ ବା ମୁଁ ଜାଣିଛି ବିଶ୍ଵାସ କର ମା ମୁଁ ଯେ ଯେତେବେଳେ ଝିଅ ଅବସ୍ତାରେ ଯେ ମୋ ଦେହ ଜମା
ଜମା ଖରାପ ହୁଏନି ତାପରେ ଆଉ ଗୋଟେ କଥା ଏମିତି ଜର ଫର ହେଲେ ଆମେ ଏବେ ସବୁ ବାରୁଛିି ରୁଟି ଫୁଟି ସବୁ ଏବେ ରୁ ରୁଟି ଖାଅ ଶାଗୁ ଖାଅ ଏଇସବୁ ଖାଇବାର କିନ୍ତୁ ସେତେବେଳେ ସିଏ ଯେ ତେ ଜର ଝାଡ଼ା ଯାହା ହଉ ଆଗ ଭାତ ଖାଅ। ଭାତ ଖାଇ ମେଡ଼ିସିନ ଖାଅ ଭାତ ଖାଇ ମେଡ଼ିସିନ ଖାଅ ତାଧୀରେ ଭଲ ହେଇଯିବ।
ହୁଁ ହୁଁ ହୁଁ।
ଆଉ ମୋ ମାଆ ବି ତାଙ୍କ ଘରୁ ସେମିତିକି ସବୁ ଆଣିଥିଲା ମାମୁଁ ଘରୁ। ସେ ଡଙ୍କାର ସବୁ ଏ-ଡଙ୍କି ବାଢ଼ିବା ଟା ସେଇଥିରେ ସବୁ ବଢ଼ା ହୁଏ ଶାଗ।
କାଠ ଚଟୁ ବୁଝିଲେ କି ନାଇ ସେଇ ସବୁ ରନ୍ଧା ହବ ମାନେ
ହଁ ଆଉ ଏବେ ତ ଖାଲି ଲୁହା ଖଡ଼ିକା ଆଉ।
ହୁଁ ହୁଁ ଏବେ ତ ଷ୍ଟିଲ ଖରିକା ଲୁହା ଖଡ଼ିକା ନାହିଁ ଆଉ। ଷ୍ଟିଲ ଖଡ଼ିକା।
ଷ୍ଟିଲ୍‌। ଖଡ଼ିକା ଅଛି କିନ୍ତୁ ଯିଏ ସେତେବେଳକୁ ଟିକେ ମାନେ ଅଳପ ଲୋ ଲୋକ ତାକୁ ବନଚେଇକି ରଖିଛନ୍ତି ମାନେ ହଁ। ଯେମିତି ଶହେ ପରସେଣ୍ଟ ରୁ ନବେ ପରସେଣ୍ଟ ମାନେ ସବୁ ମଡେନ୍ ହେଇଗଲାଣି ଆଉ ଦଶ ପରସେଣ୍ଟ ଅ
ହଁ ହଁ ନା କିନ୍ତୁ ମୁଁ ସବୁ ମା ସବୁ ଆମ ଝାରସୁଗୁଡ଼ାରେ ମୁଁ ସବୁ ଜିନିଷ ରଖିଛି କାଠର ଚଟୁ ସବୁୁନୁ ମାନେ ପିତଳର ଚଟୁ ସବୁ ରଖିଛି। ମୁଁ ଭାରି ବାସନ ପ୍ରିୟ ବାସ ବୁଝ ବୁଝ ରଖିଦେଇଛି।
ଦେଇଛନ୍ତି ତାପରେ ଆମ ଲେଡିଜ ମାନଙ୍କର ତ ଆଉ କିଛି ବି କାମ ନାହିଁ ଯେତେ ବାସନ ଘରେ ଥିଲେ ବି ଆମେ ଯୁଆଡେ ଯିବା ଟିକେ ରୋଷେଇ ଘରକୁ ଗୋଟେ ଜିନିଷ ନ ଆଣିଲେ ଭ ଲାଗିବନି ଯୁଆଡ଼େ ବି ଆମେ ଯିବା ରୋଷେଇଘର ପାଇଁ ତ ଯେମ୍ ତେଲେ ଗୋଟେ ଜିନିଷ ଆଣିବାକୁ ପଡ଼େ ସେଟା ନ ଆଣିଲେ ଆମକୁ ଟିକେ ଭଲ ଲାଗିବନି। କିଛି ଅଧା ଅଧା ରହିଯାଉଥିବ ନାଇଁ ଆସିଲି କଣ ଗୋଟେ ମୁଁ ନେଇକି ଯିବି। ସେଆ ଭାବୁଥିବ ଆଉ।
ଆଛା ଆଉ ସେ ପୁଅ ଆମର ଟିକେ ଦହିବରା ଖାଇଲା ଦି ଥର ଆସିଥିଲା ମାଆଙ୍କ ଘରକୁ ଆସିକି ଖାଇଲା ସେଠୁ ତାକୁ ଭଲ ଲାଗିଛି ସେଠୁ କହିଲା ମୋ ସ୍ତ୍ରୀ ବି ଟିକେ ଖାଇଥାନ୍ତା। ସେ ଦହିବରା ବାଲା ର ନମ୍ବ ପରେ ନେଇକି ଯାଇଛି କହିଲା ଯେତେବେଳେ ଆସିଲି କଟକ କଟକରେ ଖାଉ-ଖାଇବାକୁ ଦେମି ତାକୁ ଆଉ। ହଁ ନେଇକି ନମ୍ବର ଗଲା ଆଉ ଖାଇ ପିଇକି ଦିଟା ପୁତୁରା ଆସିଥିଲେ। ତ ସେ ଗଲେ। ଦେ ସେ ସାନ ଯାଆ ଟି ଟିକେ ଅପରେସନ ହେଇଛି। ମୁଁ ସେ ସାନ ପୁତ୍ରାକୁ କହିଲି ମତ ମୋତେ ଆସିକି ସ୍କୁଟିରେ ଟିକେ ନେଇଯିବୁ ମୁଁ ଏଇଠି ପାଖରେ ଆଇଛି ଟିକେ ଦେଖିଦେଇକି ଯିମି।
ଓହୋ ସିଏ ବି ସିଏ ବି ଅପରେସନ୍ ହେଛନ୍ତି ନାଇ। ତାଙ୍କର କଣ ହଁ ହେଇଛି।
ଆଜ୍ଞା।
ତାଙ୍କର କଣ ହେଇଛି? ତାଙ୍କର କଣ ହେଇଛି?
ଆଜ୍ଞା।
ହାଲୋ।
କଣ କାମ ଧନ୍ଦା ସବୁ କଲେଣି ମା?
ନାଇଁ କାମ ଧନ୍ଦା କଣ ଏବେ ତ ରୋଷେଇ ଚାଲିଚି। ମୁଁ କହିଲି ତାଙ୍କର କଣ ଅପରେସନ ହେଇ ଛି?
ମୋର ଯାଆର? ହଁ ସ୍ପାଇନାଲ୍ କର୍ଡ ବା ଅପରେସନ ହେଇଛି କିମ୍ସ୍ ରେ।
ଓହୋ କିମ୍ସରେ ନାଇଁ ଅଣ୍ଟା।
ହଁ ତାର ପାଇପି ଫାଇପ୍ କଣ ଲାଗିଚି, ସେ ଆଉ ନଇଁ ବସି ପାରିବନି। ତା ଦିଟା ପୁଅ।
ଓହୋ।
ସେଥିପାଇଁକା ମୁଁ କହିଲି ଟିକେ ଯାଏ ଆଇଚି ପାଖରେ ଯେହେତୁ
ନାଇଁ ନାଇଁ ଯେତେ ମାନେ ନାଇଁ ସବୁ ଜିନିଷକୁ ଦେଖିବାକୁ ପଡିବ। ଆମର ଇଆଡେ ଅସୁବିଧା ନ ଗଲେ ବି, ନାଇଁ ମୁଁ କହିଲି ଆମର ଇଆଡ଼େ ଅସୁବିଧା ନ ଗଲେ ଚଳିବ, ଫିର୍ ବି ଏଇଠି ପାଖରେ ଅଛନ୍ତି
ହଁ ଟିକେ ଭାଇ ଆମର ଭଲ ଅଛନ୍ତି ଆମର ମା ଅଛନ୍ତି ମାନେ ମୋର କିଛି ଅସୁବିଧା ନାହିଁ, ସିଏ ବୁଝିଦେବେ ସବୁ କ ଥା। ଆଉ କାଲି ଟିକେ ଭା ଭାବିଚି ମାଆଙ୍କୁ କହିଲି ମାଆ ଟିକିଏ ଆସିଚି, ଆଉ ସେ ଭାଇ ପାଇଁ ସ୍ୱପ୍ନ ଦେଖିଥିଲେ ମତେ ସାପ କାମୁଡିଚି ବୋଲି, ଆଉ ଟିକେ ଧବଳେଶ୍ଵର ଟିକେ ଯିବା ଚାଲୁନା? ଆଉ କହିଲେ ହଉ ଠିକ୍ ଅଛି। କାଲିକି ଗୋଟେ ଅଟୋ ଠିକ୍ କରିକି ଆଉ ସେପଟ ଘର ତାଙ୍କ ଅପା ଆଉ ମାଆ ଆମେ ସବୁ ଟିକେ ଯିବୁ ଛୁଆମାନେ, ଛୁଆମାନେ ଯଦି ସ୍କୁଲ ପଳେଇ ଯାଇଥିବେ ତାହେଲେ ଆମେ ସବୁ ଯିବୁ ଯାଇକି ବୁଲି ପଡ଼ି ପଳେଇ ଆସିବୁ ଆଉ।
ହଁ ହଁ ହଁ ଧବଳେଶ୍ଵରେ ଯେଦି ଯି
ତ ଆଉ ଟିକେ ଇଚ୍ଛା ହେଲା ସେଠୁ ସିଏ କହିଲେ ସାପ ସ୍ୱପ୍ନ ଦେଖିଚି, ମୁଁ ଟିକେ ଭୋଗ ରାଗ କରିକି ପଳେଇ ଆସି
ହଁ ହଁ ନିଶ୍ଚିନ୍ତ। ହଁ ସେଇଟି ପାଖାପାଖି ଅଛନ୍ତି କାହିଁକି ଯିବେନି।
ଆଉ କଣ କରିଆ?
ନାଇଁ ଏମିତି ତ ଦୁଃଖ ସୁଖ ଦୁଃଖ ସୁଖ ଲାଗୁ ଚି ଆଉ। ଆଉ କଣ ବନାନ୍ତି ଭଲ ଜିନଷ?
ଆଜ୍ଞା ମୁଁ ବନାଏ ଆରିସା ପିଠା ବନାଏ, ଆଉ ହଉଛି କେକ୍ ବନାଏ, ସବୁ ପିଠାପଣା ଜାତୀୟ ଜିନିଷ ସବୁ ଜାଣିଚି ମୁଁ।
ଓହୋ।
ପଣା ସବୁ କରି ଜାଣିଚି।
ସବୁ ଜାଣିଛନ୍ତି ନାଇଁ?
କେକ୍ ବି ବନାଏ କେକ୍।
ଅ
ଆମେ ତ କୁଆଡେ କିଛି ଖାଉନା ବାହାର ଜିନିଷ ତ ମାଆ। ଆମେ ସେଥିପାଇଁ ଘରେ ସବୁ ଜିନିଷ ବରା ବି ବନଉ ସବୁ ଘରେ ବନେଇକି ଖାଉ ଆଉ।
ଓହୋ।
ଆଉ ଆପଣ କଣ ସବୁ ଜାଣିଚନ୍ତି?
ପିଠାପଣା ସବୁ ଜାଣିଛି। କେକ୍ ତ ବନାଏ କିନ୍ତୁ ସେତେ ଏତେ ଭଲସେ ବନାଏନି। ଏମତି ଘରେ ଖାଇବା ଯେମତି ମଇଦାରେ ବନାଏ, ଆଉ ବିଷ୍ଟିଟ୍ ଫିଷ୍ଟିଟ୍ ମିକ୍ସ କରି କି ବାସ୍ ଆଉ ଟିକେ ଆପଣଙ୍କ ଠାରୁ ଶିଖିଯିବି ଆଉ।
ଆଜ୍ଞା।
ଶିଖି ଯିବି ଆଉ ଟିକେ ଆପ
ଆଚ୍ଛା ଆଚ୍ଛା। ଆଚ୍ଛା ମା ଆପଣଙ୍କ ଗାଁଟା କୋଉଆଡ଼େ?
ଟାଇମ୍ ନାହିଁ ଆଉ ଯେତେବେଳେ ଫୋନ୍ କରିବି ସେତେବେଳେ ଯାଇକିରି ଉମ୍ ଶିଖିବି ଆଉ। ଏବେ ଯାଉଛି ରୋଷେଇ
ଅଛି ମା ଆଉ ଟିକେ ଅଛି। ଦେଖୁଥିଲି ଆଜ୍ଞା ହଉ ହଉ ହଁ ହଁ ହଉ ଜୟ ଗୁରୁମା।
ଜୟ ଗୁରୁ ଜୟ ଗୁରୁ।